ହାଲୋ।
ହଁ ଭାଇ ଗୁଡ଼ ମଣିଙ୍ଗ।
ହାଲୋ ଭେରି ଗୁଡ ମର୍ନିଙ୍ଗ।
କଣ କରୁଛନ୍ତି?
ନାଇଁ ଏଇଠି ବସିଥିଲି ଗାଁ ରେ ଆଉ।
ଉଁ ଗାଁ ରେ ଖଟି ଚାଲିଛି।
ଖଟି ତ ଚାଲିଛି କିନ୍ତୁ ମୁଁ ଟିକେ ଦୂରକୁ ପଳେଇ ଆସିଚି ସେଠି ପାଟି ତୁଣ୍ଡ ହଉଛି ବୋଲି ମାନେ ଚିଲାଚି ଚିଲି ହଉଛନ୍ତି ଆଉ। ହୁଁ।
ର ସାଙ୍ଗସାଥି ମାନଙ୍କ ସହିତ, ଖଟି କରିବାରେ ଯୋଉ ମଜା
ଏତ ମଜା ଆଉ। ତୁ ଯା ମୁଁ ତତେ କଲ କରିବି। କାମ ଅଛି ଗୋଟେ। ତ କହିମ୍ ପା କହିନି। ହ୍ୟାଲୋ!
ହଁ।
ମୁଁ କହିଲି ସେଇତ ଗାଁରେ ତ ରହିଲେ ବହୁତ ଖଟି ଆଉ।
ହୁଁ ହୁଁ, ହଉ ଚାଲ ଟିକେ କଥା ହବା, ଆ ତମେ ତ କୁହ, ତମ ଗାଁ ଗାଁ ଲାଇଫ୍ ଟା ଭଲ ଲାଗେ ନା ସହର ଲାଇଫ୍ ଟା? ତମେ ଯେତିକି ଶୁଣିଛ, ତମ ହିସାବ ରେ।
ନା ମୁଁ ଶୁଣଛି ଏଠି ଅନୁଭବ କରୁଛି। ମୁଁ ତ ମାର୍କେଟ ଏତ ଯାଇନି। କିନ୍ତୁ ଯେତେ ଯାହା କହିଲେ ଗାଁ ନା ଆଉ।
ହୁଁ, ନା ମାନେ ପଏଣ୍ଟ ପଏଣ୍ଟ କୁହ। ମାନେ ଏଇ ଜିନିଷ ଟା ଗାଁରେ ଭଲ ଲାଗେ। ଏଟା ଟାଉନରେ ଭଲ ଲାଗେନି। ତ ଗାଁ ରେ ହଁ ହଁ ହଁ।
ମୁଁ କହିଲି ଗାଁ ରେ ରହିଲେ ଫାଷ୍ଟ ହେଲା, ନିଜ ଘର ସେଟା ଯୋଉ ଭଳି ଲାଗିବ, ମାନେ ନିଜ ପରିବେଶ ଟା ଯେମିତି ଲାଗିବ, ଆଉ ବାହାରେ ମାର୍କେଟ ରହିଲେ, ତାଙ୍କୁ ଲୋକଙ୍କୁ ମିଶିଲେ ମାନେ ହେତେ ଏତେ ଭଲ ଲାଗିବ ନି। କାରଣ ତମେ ତା ସହିତ ମିଶି ନ ଏତେ। ତମେ ଯାହା ବି ହେଲେ ମିଶିଛ କାହ ସହିତ ଗାଁ ଲୋକଙ୍କ ସହିତ ନିଜ ଘର ଲୋକଙ୍କ ସହିତ। ନିଜ ଘର ସହିତ, ସେଟା ମାର୍କେଟ ରହିଲେ ହେଟା ଟୋଟାଲି ହିଁ ମାନେ, ଇଚ୍ଛା ହିଁ ହବ ନି ମାର୍କେଟରେ ରହିବା ପାଇଁ। ଯିଏ ହଁ ରହିଲେ ରହିଲା ସିଏ ଗୋଟେ ଅଲଗା କଥା। ଏ ଛୁଆ ବେଳୁ ରହିଗଲା ମାର୍କେଟ ରେ ହଁ ରହିଗଲା। ଯିଏ ହଠାତ୍ ଯାଇଁ ଯିଏ ରହିବଯିବ। ସେଟା ଆ ମାନେ ମନଟା ରେ ଭଲ ଲାଗିବନି ରହିବା କୁ ଇ ଚ୍ଛା ହିଁ ହବନି।
ଆଛା ଜି ଯୋଉ ମାନେ ଥୋଡା ଆସନ୍ତି ଟାଉନ କୁ ସେମାନେ କାଇଁ ଫେରି ଫେରିବେ ବୋଲି ଚେଷ୍ଟା କରନ୍ତିନି। କିନ୍ତୁ ସେମାନେ ରହିଯାଆନ୍ତି। ଯବ୍ ଫବ୍ କରି ସେ ରହିଯାଆନ୍ତି ଏଠି। ଯାଆନ୍ତିନି ଆଉ ଗାଁ କୁ।
ସେମାନେ ତାଙ୍କର ପଇସା ଇନକମ୍ କରୁଛନ୍ତି, ହଁ ସେ ରହିଯିବେ।
ହୁଁ ହୁଁ।
ଆଉ ଆଉ ସେକେଣ୍ଡ କଥା ହେଲା କଣ? ଗାଁ ପିଲାଙ୍କ ସହିତ ମିଶିବା ଆଉ ସହର ପିଲାଙ୍କ ସହିତ ମିଶିବା ବହୁତ ଡିଫରେନ୍ସ ଅଛି।
ନା ସେଇଟା ତ ବହୁତ ଡିଫରେନ୍ସ। ମାନେ ଗାଁ ବିନା ତମର ଗୋଟେ କଣ ଗୋଟେ ହେଇଗଲେ ଯିଁତି ଗୋଟେ କିଛି, ମାନେ ଗୋଟେ ସାଧାରଣ କତ ଇଏରେ ବି ତ-ତମ ପାଖରେ ଆସି ପିଲା ଠିଆ ହେଇଯିବେ ସାଙ୍ଗେ ସାଙ୍ଗେ। ହୁଁ, ଆଉ ତମେ ଟାଉନ ରେ ଏମିତି ରାସ୍ତା ଉପରେ ପଡିଥିବ, ବି ତମକୁ
ଲୋକ ବା ଏମତି ହଉଛି ବା ଟାଉନ ଇଏରେ ହଉଛି।
ହୁଁ, ଖାଲି ଏମିତି ଗା-ଗାଡି ଗାଡି ରଖିଲେ ହଁ ତାକୁ ମେଡ଼ିକାଲ ନେଇ ଯାଅ କହି ଦେଇ ଗାଡି ଷ୍ଟାର୍ଟ କରିଦେଇ ପଳେଇବେ। ସେ ଲୋକଟା ହେମତି ପଡ଼ିଥିବ। ସେ ଲୋକ ଫଟୋ ଉଠଉଥିବେ। ଏୟା ଚାଲି
ଭଡିଓ କରୁଥିବେ, ସୋସିଆଲ ମିଡିଆ ଛାଡ଼ୁଥୁବେ।
ହୁଁ।
କଣ ଏଇ ସେଇପା ସହରରେ ରହିଲ କଣ ଏଇଆ।
ନାସ ଚାରୀ ଆଉ ମ ଆଉ ଆଉ ସହର ମାନେ ଦେଖ ମ ଏତେ ଗାଁରେ ରହିବୁ, ଏତେ ଭଲ ଲାଗେ କାହିଁକି? ନା ଆମ ଗାଁ ରେ ଯୋଉ ଭଳିଆ ମାନେ ହସ ଖୁସି ମଜା ମସ୍ତିରେ ରହିବି, ସହରରେ ରହିପାରିବି ନି।
ସଅରେ ହେଟା ହବନି। ହବନି ତ ଆଉ ରହିବକଣ ହେଟା ମାନେ ପସିବୁଲ୍ ନୁହଁ। ନା ନା ସହରରେ ଏଇଠି ଘରକୁ ଘର ସାମନା ଲୋକ ପୁଅବି ତମ ସହିତ କଥା ହଉନଥିଏ। ତମକୁ ଚିହ୍ନି ନଥିବେଁ ଉଁ ଏଇଟା ହଉଚି କିନ୍ତୁ ସହରର କେ ଲୋକମାନୋନେ ଏଠିକି ରହିଯାନ୍ତି କାହିଁକି ମାନେ କେତେଟା ଭଲ ଜିନିଷ ବି ଅଛି ଟାଉନ ରେ। ସେଟା କି କହିବାକୁ ଗଲେ କଣ ମାନେ ଭଲ ଏଇଟା କି ତମକୁ ହଁ ତମକୁ ସବୁ ସୁବିଧା ସୁଯୋଗ ତମ ହାତ ମୁଠାରେ ମାନେ ତମ ଗର୍ବ ମାନେ ତମେ ଯୋଉଠି ରହୁଛ ପାଖାପାଖୀ ମେଡାକାଲ୍ ଥିବ ଭଲ କମ୍ୟୁନିକେସନ ଭଲ ମାର୍କେଟରେ ଅଛି ସ୍କୁଲ କଲେଜ ଅଛି ପିଲାଛଆଙ୍କୁ ପଢ଼ିଆ ଲାଗି ଏ ଇଏ ସବୁ ହେଲା ତମର ମାନେ କି କିଏ ଗୋଟେ ଜବ୍ କରୁଛି ମାନେ ଜବ ଏଇଠି ବହୁତ। ଓ ଗୋଟେ ଚାକିରୀ ଖୋଜିବା ଚାକିରିଆ ସାରେ ହଁ ଚାକିରୀଆ ସାରେ ମାସରେ ହଁ ଭଲ ଆଗେ ଖରାପ ଭାବନା ତମେ ଗୋଟେ ଭଲ ଖାଇବା ଗୋଟେ ତମେ ଗାଁରେ ଯେତିକି ସୁସ୍ଥ ପନିପରିବା ପାଇକ ଖାଇବ ଗ୍ରୀନ ଭେଜିଟେବଲ ଏଠି ନାହିଁ। ନାଁ
ମସଲା ଏଇଗୁଡା ସବୁ
ଆ ରଙ୍ଗ ମିଶେଇ ଦଉଛନ୍ତି ଖାଇବାରେ ଆଉ ଯୋଉ ପନିପରିବାରେ ରଙ୍ଗ ମିଶେଇ ଦେଇକି ବିକୁଛନ୍ତି।
ହଁ ପୁଣି ଆଉ ଯୋଉ ଜୁସ୍ସ୍ ଯୋଉ ପିଉ ସେ ଯୋଉ ଫୁଟି ହଉ କି ମାଝା ହଉ ସେଗୁଡା ବି
ହୁଁ ସେ ଭୋଧେ ଇଆଡୁ ସିଆଡୁ ଖାଇବା ଫାଷ୍ଟ ଫୁଡ ଖାଇକି ତେଲ ଫଲ ଖାଇକି ଦେହ
ଫାଷ୍ଟଫୁଡ ଆମର ଗାଁ ରେ ଯେମିତି ଖାଇବା ଫାଷ୍ଟ ଫୁଡ ଯେତିକି ଅଏଲ ଯେମିତି ତେଲ ଯେମିତି ଦବା ସେଠି କଣ ଏଠ ଟିକେ ବେଶୀ ସ୍ଵାଦିଷ୍ଟ କରିବା ପାଇଁ ବେଶୀ ତେଲ ବେଶୀ ମସଲା ତ ଦେବେନି ପଇସା କମାର ଅଛି ତମେ ବଞ୍ଚ କି ମୋର ହେରା କିଛି ନାହିଁ।
ସେଇଟା ନାଇଁ ହଁ ଖୁସି ଗାଁ ରେ ଗୋଟେ ତମେ ମାନେ ସକାଳୁ ଉଠିକି ଗୋଟେ ଘର ଲୋକଙ୍କ ମୁହଁ ଦେଖିକି ଯୋଉ ଶାନ୍ତିରେ ରା କି ଡେବି ଶୋଇବ ତାହଲେ ଵି ସେଇଟା ନାହିଁ।
ହେରା ସେରା ପୁରା କୁଆଡେ ନାହିଁ କୁଆଡେ ଏରା ଲୋପ ପାଇ ଗଲାଣି।
ଟାଉନ ରେ ତମେ ସକାଳୁ ଉଠିକି ଭାବୁଥିବ ଆଜି ଦିନ ଟା କେମିତି ରୋଜଗାର ହବ ଆଉ ଶୋଇଲା ବେଳକୁ ସେ ଭାବିବ କାଲି କାଲି ରୋଜଗାର କରିଵି ହୁଁ ହୁଁ। ସେଇ ଥିରେ ସେଇ ଥିରେ ତମ ଦିନ ପଳେଇବ।
ହୋଉ। ଗାଁ କୁ ସବୁବେଳେ ଯେତେବେଳେ ଇଚ୍ଛା ହୁଏବୁ ସାଙ୍ଗେ ସାଙ୍ଗେ ପଳେଇଆସେ। ଯେତେବେଳେ ବି ଯୁଆଡେ ଯାଏ ମାମୁଁ ଘର ଯାଏ ମାଉସି ର ଯାଏ ଯୁଆଡେ ଯାଏ କିନ୍ତୁ ଗାଁ କୁ ପଳେଇଆସେ। କାରଣ ଚାରିଟା ହବ କି ନାଇଁ ଗାଁ ରେ ଯୋଉ ମଜା
। କଟକ ଭୁବନେଶ୍ୱର ଡେ଼ଲି କ୍ରାଇଭି କ୍ରାଇମି ରେଟ ଅଧିକା
କ୍ରାଇମ କ୍ରାଇମ କହିବାକୁ ଗଲେ ଲୋପ ମାନେ ଗାଁ ରେ ନାହିଁ। ଏଇଆ କଣ ଟିକେ ଭାଇ ଭାଇ ଝଗଡା ଫଗଡା ଲାଗେ
ଝଗଡା ଝାଣ୍ଟି ଲାଗିବ ସେଠି ତ ଯୋଉଠି ପରିବାର ଅଛି ସେଠି ଝଗଡାଝାଟି ଅଛି।
ହୁଁ ଯିବା ଝଗଡ଼ା ଲାଗିବ ନୃସନ୍ସ ଭାଇ ଭାଇ କୁ କାନ୍ଦୁ ଉଛିଯିଏ ତାକୁ ବିଷ ଦେଇକି ମାରିଦେଲା ସେଏ ତ ପୁର ବୋହୁତ
ହୁଁ।
ଗାଁରେ ଯୋଉ ବିଲ ଫସଲ ସେ ଯୋଉ ଖୁସି ଦେଖିବ ବିଲ ଚାଷ ହୋଉଥିବ।
ଆଉ ଗୋଟେ ଜିନିଷ ଆଉ ଗୋଟ ଜିନିଷ ଗୋଟେ ଯୋଉ ମଝିରେ ହେଇଥିଲା ଶୀତ ଦିନେ ଯୋଉ ଏୟାର ପଲ୍ୟୁସନ ହୋଉଥିଲା। ମାନେ କଟକ ଭୁବନେଶ୍ଵରରେ ବାୟୁ କହିବାକୁ ଗଲେ ପୁରା ବିଷାକ୍ତ। ମାନେ ରୋଡରେ ଖାଲି ଗାଡି ଚଲେଇ ଯାଉଥିବ ତମକୁ ଲାଗୁଥିବ ଖାଲି ଧୂଆଁ ଧୂଆଁ ଧୂଆଁ ଧୂଳି ଭିତରକୁ ନୋଉ ଆଉ ଖାଲି ନିଶ୍ୱାସ ନୋଉଥିବ ଭିତରକୁ ଖାଲି ଧୂଆଁ ଧଳି ଯାଉଥିବ ତ ଗାଁରେ ସେଇଟା ଗାଁରେ ଗାଁରେ ତମେ କେତେ ଫ୍ରେଶ ହବା ପୁରା ଫ୍ରେଶ ଫ୍ରେଶ ତମର ସେଠି ତମର ପାଣି ଗୋଦରୁ ଆରମ୍ଭ କରି ସବୁ ଗୋଟେ ବାୟୁ କଣ ଗୋଟେ ଫ୍ରି ଜିନିଷ ବାୟୁ ତାକୁ ବି ତମେ ଗୋଟେ ଟାଉନ ରେ ସେଟା ବି ଭଲ ନାହିଁ ଗାଁ ରେ ଯୋଉଟା ଅଛି।
ବାୟୁ ସବୁ ଦୂଷିତ ଗାଁରେ ସବୁ ଭଲ।
ହୁଁ।
ଆଉ ତମେ ଖାଇ ସାରିଲଣି ନା?
ଖାଇବି ରୋଷେଇ କରୁଛି ହେଲେ ଖାଇବା। ଏ ଟିକେ ଚିଙ୍ଗୁଡି ଟିକେ ଭାଜୁଛି। ମୁଁ ଆଜି ଟିକେ ପଖାଳ ଭାତରେ ଖାଇବା ଦି ଭାଇ ରହୁଛୁ।
ଦି ଭାଇ ଦି ଦି ଜଣ। ମୁଁ ମୋର ରହୁଛି ଆଉ ଜଣମୋ ସହିତ ପଢୁଛି ହଁ ପଢାପଢି କରୁଚି ଭାଇ ସାନ ଭାଇ ଅଛି।
ହଁ।
ହଉ। ଏ ତ ଯିବନି ଆଉ।
ଦକ୍ଷିଣ ପବନ ଆଉ।
ଆଉ ତୁମ ସାନ ଭାଇ ର କଣ ତାର କଣ ଆଶା? ଆଚ୍ଛା ତମ ହବି କଣ କହିଲ? କଣ କ୍ରିକେଟ୍।
ହଁ
କ୍ରିକେଟ ଖେଳ ନା
ନା ନା ମାନେ କ୍ରିକେଟ ଖେଳିବା ସେ ବଲେ ତା ସହିତ ଆ ହୁଁ ଟୁର୍ଣ୍ଣାମେଣ୍ଟ ମାନେ ଏତେ ବି ଯାଏନି କାରଣ ଏବେ ଯାହାବି ଥିଲା। ଟୋଟାଲ ଯାଇନି ତଥାପି ବଡ଼ ଛୁଆ ଙ୍କ ସହିତ ତ ମୁଁ ଯାଏନି ଗୋଟିଏ ଥର ଏଇ ଛୁଆ ମାନେ ଆମେ ମୁଁ କ୍ୟାପଟେନ ହେଇଥିଲି ମାନେ ଛୁଆଙ୍କ ସହିତ ଯାଇଥିଲୁ ଗୋଟେ। ଆଉ ଆମ ଗାଁ ପାଖରେ ଗୋଟେ ନା ନା ମାନେ ଇଏ ବଡ଼।
ବଡ ବାଉ
ଯାଇଥିଲୁ ମୁଁ ପ୍ରଥମ ଫାଇନାଲ ଏଇ ବର୍ଷ ଟା ନେଇଯାଇଥିଲି।
ହୁଁ ଭଲ ଆଉ।
ଥ ସେଇଠି ସେଇ ଗାଁ ରେ ପ୍ରଥମ ମ୍ୟାଚ ହେଇଥିଲା ପ୍ରଥମ ଫାଇନାଲ ସେ ପୁଣି ଆମର ଛୋଟ ଛୁଆ ଯେହେତୁ ଯାହା ସେ ଏତ ବି ଏମାଉଣ୍ଟ୍ ରଖିବେ ନାଇଁ ସେ ଛୁଆ ଆଉ ଏମାଉଣ୍ଟ ରଖି ସେ ଯଦି ହଇରାଣ ମାନ ନାଇଁ କପ୍‌ ଫପ କିଛି ନାହିଁ।
ହଁ ମ ଖେଳରେ କଣ ଏଜୟମେଣ୍ଟ୍ କରିବା ଖେଳିବା କଥା ତାକୁ ଆଉ
ଆ ଏଣ୍ଟ୍ରିଥିଲା ଦୁଇଶହ ଦୁଇଶ ତିନିଶହ ଏମିତି କଣ ଥିଲା ପାଖାପାଖି ଆଉ ଜିତିଲେ ବୋଧେ ପନ୍ଦରଶହ। ହାରିଲେ ବାରଶହ ନା କଣ ପନ୍ଦରସ ଏ
ହଁ ହୁଁ ହୁଁ।
ପୁରା ସେଇ ଦିନ ଯୋଉ ଖୁସି ଟା ଥିଲା ମାନେ ପ୍ରକାର।
ହଁ। ଗୋଟେ ସେଟା ତ ମାନେ ଇଏ ମୁମେଣ୍ଟ୍ ଟା ଆଉ ଆଉ ଆଉ ସାତ ଆଠ ବର୍ଷ ଗଲା ତାପରେ ଆଉ ଏସବୁ ନଥବ।
କିଛି ନଥିବ ତମେ ଏବେ କିନା ଖେଳିପାରୁଛ ସେତେବେଳୁ ଟାଇମ୍ ନଥିବ ଖେଳିବାକୁ।
ହୁଁ ତମେ ଲାଇଫ୍ ଗୋଟେ ଜଞ୍ଜାଳ ଭିତରକୁ ପସିଗଲା ବେଳକୁ ସେତବେଳେ ସ ସବୁ ଜିନିଷ ମ ମନେ ପଡୁଥିବ।
ଆପଣ ତ ରିଲସରେ ଦେଖୁଥିବେ କି ଲୋକ ରାସ୍ତା ଘରେ ଯାଉଥିବେ ଖେଳ ହଉଥିବ ଲୋକ ରହିକି ଦେଖୁଛନ୍ତି କାହିଁକି ନା ତାଙ୍କର ମାନେ ସେମାନେ ଜବ୍ କରିଦେଲେ ତାଙ୍କ ମାନେ ଫ୍ୟାମିଲି ଇଏ ସିଏ ସବୁ। ଆଉ ସେ ଖେଳିପାରିଲେ କି ତାଙ୍କ ଇଚ୍ଛା ଟାକୁ ମାରିଲେ ନା ନାଇଁ।
ହଁ ହଁ ହୁଁ।
ବହୁତ୍ କିଛି ସେମିତି ହଉଛି।
ମୁଁ ବି ଖେଳି ମୁଁ ବି ଖେଳେ ମୁଁ ବି କ୍ରିକେଟ ବହୁତ ଖେଳେ। ଏବେ ଏଇତ ଦି ବର୍ଷ ଦି ବର୍ଷ ତିନି ବର୍ଷ ତଳେ ଗୋଟେ ନାଇଁ ମଝିରେ ପ୍ରାୟ ପାଠ ସେଇ ପାଠପଢା ସରିଲା ପରେ ଯୋଉ ଚାକିରୀ ମାନେ ଇଏରେ ଯେତେବେଳେ ପଶି ଗଲି ଲାଇନ୍ ରେ ଖେଳ ବନ୍ଦ ବାନ୍ଦ୍ ହେଇଗଲା ବନ୍ଦ ବାନ୍ଦ୍ ହେଇଗଲା ପରେ, ତାପରେ ଏମତି ସଡ଼ନ୍ ଗୋଟେ ଆମର ଗ ମାନେ ଅର୍ଗାନାଇଜେସନ ଗୋଟେ ପ୍ରାଇଭେଟରେ କାମ କରୁଥିଲି ସେଠୁ ଗୋଟେ ଖେଳିବା ଲାଗି ଗୋଟେ ମ୍ୟାଚ୍ ଫ୍ୟାଚ ଯେମତି କି ଗୋଟେ ନିଜ ଭିତରେ ଖେଳି ଖେଳିବା ଲାଗି ଗୋଟେ ଇଏ କଲେ ଗୋଟେ ଆୟୋଜନ କଲେ ଯେ ଡି ଉଁ ମୁଁ ତ ଅଭ୍ୟାସ ଛାଡି ଦେଇଛି ନା ମୁଁ ସେଉଠୁ ଯାଇଁକି ସଡ଼ନ୍ ଯେତେବେଳେ ବୋଲିଙ୍ଗ୍ ଫୋଲିଂ କରିଆ ଷ୍ଟାର୍ଟ କରିଦେଲି ଟିକେ ହୁଁ ତାପରେ ସେଠି ପେସ ପକାଇ ନା ପେସ ପକାଇ ଦେଲେ ଗୋଡ଼ଟା ମୋଡ଼ି ହେଇଗଲା ମାନେ ବୋଲିଙ୍ଗ କଲାବେଳେ ଗୋଡ଼ ମୋଡ଼ି ହେଇକି ପଡିଗଲା ଯେ ମୋ ଲିଗାମେଣ୍ଟ ଛିଡିଗଲା।
ହୁ
ଲିଗାମେଣ୍ଟ୍ ଛିଡି ଯିବ ମାନେ ତମେ ଷ୍ଟେବୁଲ ହେଇକି କିଛି କରିପାରିବନି। ମାନେ ଗୋଡ ଟିକେ ମୋଡି ହବ ମାନେ ତମେ ସାଙ୍ଗ ସାଙ୍ଗେ ବୁଲିକି ପଡିଯିବ। ସେବେଠାରୁ ପ୍ରୋବ୍ଲେମ ପରେ ଆଉ ଖେଳା ଖେଳି ଟିକେ ବନ୍ଦ ଆଉ। ସେଟା ଅପରେସନ କରି ଠିକ କରିବାକୁ ପଡିବ।
ଖେଳୁଛନ୍ତି ଯୋଉମାନେ ଯୋଉମାନେ ବଡ ବଡ ଯୋଉମାନେ ନାଁ ହେଇଗଲେ ଷ୍ଟାର ହେଇଗଲେ ସେଇମାନେ ଖେଳୁଛନ୍ତି।
ହଁ ସେମାନେ ତାଙ୍କ ପାଇଁ ଠିକ। ସମସ୍ତଙ୍କ ପାଇଁ ଠିକ ନୁହଁନ୍ତି ଆମେ ମେ କହିଦବା କି ଏନ୍ଜୟମେଣ୍ଟ କିନ୍ତୁ ଗୋଟେ ଟାଇମ ପରେ ତମେ ସେଟା ବି ହିଁ ଆଉ ସେ ଏନ୍ଜୟମେଣ୍ଟ ଟା କରି ହିଁ ପାରିବନି। ଚାହିଁଲେ ବି। ତମକୁ ସେଥିରୁ କିଛି ମିଳିବନି ନା ମିଳିବନି ଯୋଉଠି ତମେ ସେଠି କେତେ ଟାଇମ୍ କେତେ ଟାଇମ୍ ୱେଷ୍ଟ କରିବ।
ହଁ ଏବେ ଏବେ କଣ ଏବେ କିଛି ନାହିଁ ଏବେ ତାଙ୍କର ଫ୍ୟାସନ ହେଇଗଲା ଗୋଟେ। ମାନେ କ୍ରିକେଟ ଖେଳିଆ ଗୋଟେ ପଇସା ଇନକମ ହେଇଗଲା।
ହଁ।
ମୁଁ ତ କହୁଚି ମୁଁ କ୍ରିକେଟ୍ ମୋର କିଛି ନାହିଁ ମୁଁ ତ ବିଜନେସ କରିଆ ଲୋକ କରିବି, ମୋ ଖାଲି ଏବେ ଖାଲି ଇଚ୍ଛା ଯେତିକି ଦିନ ଅଛି ମାନେ ଖାଲି
ହଁ ହଁ ନାଇଁ ନାଇଁ ଲାଇଭ ଯେ-ଯେପର୍ଯ୍ୟନ୍ତ ମାନେ ଇଏ ହଁ ଯେପର୍ଯ୍ୟନ୍ତ ବି ତମର ତମର ଏଜ ଅଛି ଏଇଖିଣା, ଆରାମସେ ଲାଇଫ୍ ଟାକୁ ଏଞ୍ଜୟ କର
ତାହେଲେ ଆଜି ମେନ୍ ଦରକାର କିଛି ନାହିଁ ଖେଳୁଚନ୍ତି ଏଇ ଯୋଉ ଟ୍ରଫି ଯୋଉ ମିଳିବ ଯୋଉ ଲୋକ ଯୋଉ ତାଳି ମାରିବେ ସେ ଯୋଉ ଖୁସି ଓହୋ।
କେତେ ଲୋକ ଯଦି ହଜାର ହଜାର ଲୋକ ବି ତମେ ବ୍ୟାଟିଂ କରୁଥିବ ବୋଲିଂ କରୁଥିବ ନାଁ ଏଇ ପିଲାଟା ଭଲ ଖେଳୁଛି ନା ସେଇ ପିଲା ଭଲ ଖେଳୁଛି ସେଇ ଯୋଉ କଥା ଗୁରା ଶୁଣିବ ଆପଣ ପୁରା ମନ ପୁରା ଅଲଗା ପ୍ରକାର ଖୁସି ହବ।
ହଁ ହଉ ଠିକ ଅଛି। ହଉ ଠିକ ଅଛି। ମୁଁ ଏବେ ଟିକେ ରଖୁଛି? ପରେ କଥା ହଉଛି।
ଆଜ୍ଞା।